ନମସ୍କା
ହଁ ନମସ୍କାର।
କଣ କରୁଛନ୍ତି?
ହେଇଟି ବସିଛି ଆଉ ଆପଣ କଣ କରୁଛନ୍ତି?
ମୁଁ ବି ବସିଛି ଆଉ ଆଜି ପାଗ କେମିତି କରିଛି?
ପାଗ ତ ଏଇଠି ବର୍ଷା ହେଇଛି ଆଜି
ଆଉ ଆଜି ଉ ରବିବାର କୁଆଡେ ବୁଲି ଯାଇନାହାନ୍ତି କି?
ଆ ବର୍ଷା ତ ହଉଛି ସେଥିପାଇଁ ଯାଇନି
ହୁଁ ଆଉ କଣ ପ୍ରୋଗ୍ରାମ। କୁଆଡେ ଯିବାକୁ ରଖିଛନ୍ତି ମାନେ ବର୍ଷା ଯଦି କମିଲା ସନ୍ଧ୍ୟାରେ
ହଁ ବଜାର ଟିକେ ଯିବୁ ପନିପରିବା ଆଣିବା ପାଇଁ
ହଁ। ଆଉ ସେଠି ସବୁ ମାନେ ଏମତି ସତେଜ ପନିପରିବା ମିଳେ ତ
ଚଳିବ ଗୋଟେ ପ୍ରକାର। କିନ୍ତୁ ମାନି ହେଇକି ସବୁ ସାର ୟା ମାନେ ବାସ୍ନା କିଛି ରହେନି ଆମର ସେପଟେ କେମିତି ଏ ଗାଁ ରେ ଯେତେ ବାସ୍ନା ଥାଏ ଏଠି ନାହିଁ। ପରିବା ହଁ।
ଆଉ ଆପଣଙ୍କର ମାନେ ବାଡିରେ କଣ କଣ ସବୁ ଗଛ ଲଗେଇଛନ୍ତି?
ଆ ବାଡିରେ ଏଇଟା କିଛି ମାନେ ବାଡି ହିଁ ନାହିଁ କିଛି। ତ କିଛି ଲାଗେଇନି ଖାଲି ତୁଳସୀ ଗାଛ ଲଗେଇଛି ସେଇଠି ପାଣି ଦଉଛି। କୁଣ୍ଡା
ଆଉ ଫୁଲ ଗଛ କିଛି ଲଗେଇନାହାନ୍ତି?
ମାନେ ଏଠି ଜାଗା ହିଁ କିଛି ନାହିଁ ମାନେ ଆମେ ଯୋଉଠି ରହୁଛୁ
ହୁଁ।
ଏମିତି ସୋସାଇଟି ଭଳି ସେଇଠି ଖାଲି ଅ ମାନେ ଆ ଆଗ ପଟେ ରାସ୍ତା ବାରି ପଟ କିଛି ନଥାଏ। ବାଲକନିକି ଫ୍ୟାନ। ତ ବାଲକୁନିରେ ଲଗେଇଲେ ହବ କିନ୍ତୁ ମୁଁ ଗୋ ଗୋଟେ ହିଁ ତୁଳସୀ ଗଛ ଲଗେଇଛି। ଉ ଫୁଲ ଗଛ ବି ହଁ ପୂଜା କରେ ମୁଁ ସକାଳୁ ଉଠିଲେ ହଁ ଗାଧେଇକି ତୁଳସୀଙ୍କ ପୂଜା କରେ।
ଆଉ ଆପଣଙ୍କୁ କଣ ଭଲ ଲାଗେ ଖାଇବାକୁ?
ମତେ କଣ ଭଲ ଲାଗେ ମତେ ଏଇ କାକରା ପିଠା ଭଲ ଲାଗେ ମୋର ପ୍ରିୟ କାକରା ପିଠା। ଆଉ ତାପରେ ପତେ ଜାଳଖିଆରେ ଗୁପଚୁପ୍ ଭଲ ଲାଗେ ବରା ଇଡିଲି ଆଉ ଏଗୁଡାକ ଭଲ ଲାଗେ ଆଳୁ ଚପ ଭଲ ଲାଗେ। ଆପଣଙ୍କୁ କଣ କଣ ଭଲ ଲାଗେ?
ମତେ ଜଳଖିଆରେ ଭଲ ଲାଗେ ସେମିଆ ଉପମା ଭଲ ଲାଗେ। ଆଉ ଇଟଲି ବି ଭଲ ଲାଗେ। ଆଉ ଚକୁଳି ଟିକେ ଭଲ ଲାଗେ। ଚକୁଳି କୁ ଚଣା ତରକାରୀ ହେଇଥିବ।
ହୁଁ ହୁଁ।
ଏମିତି ଭଲ ଲାଗେ।
ହଁ ହଁ।
ଆଉ ଆପଣ କାକରା ବନେଇଛନ୍ତି ନା?
ହଁ କାକାରା ବନ
କେମତି ବନାନ୍ତି ମତେ ବହୁତ ଇଚଛା। ମୁଁ ବନେଇ ଟିକେ ଜାଣେନି ସେଥିପାଇଁ କେମିତି କଣ ବନାନ୍ତି ଆପଣ?
ମୁଁ ତ ସୁଜି ଆଉ ଅଟା ମିଶେଇକି ବନାଏ। କିଏ କିଏ ଖାଲି ସୁଜି ରେ ବି ବନାନ୍ତି। ଆଉ ଖାଲି ଅଟାରେ ବି ବନାନ୍ତି କିନ୍ତୁ ମୋ ଦି ଟା ଯାକ ମିଶେଇକି ବନାଏ ଯେତିକି ଅଟା ଆଉ ଟିକେ ସୁଜି ନେଇକିନା ପ୍ରଥମେ ପାଣିକୁ ଟିକେ ଫୁଟେଇବେ ଫୁଟେଇ ସାରିଲା ପରେ ସେଇଠି ଚିନି ଆଉ ଲୁଣ ପକେଇବେ। ତାପରେ ଏଇ ସୁଜି ଆଉ ଅଟା କୁ ପକେଇକି ଘାଣ୍ଟିବେ ସେଇଟା ଯନ୍ତୁଣୀ ହବ ଯେମିତି ମାନେ ପୁରା ତାର ପାଗ ଆସିବ ଯେମିତି। ହାତକୁ ନ ଲାଗିବ ଦେଖିବା ତାପରେ ସେଇଟା ଯନ୍ତୁଣୀ ହେଲା ପରେ ଏଠି ନଡିଆରେ ଚିନି ପକେଇକି ସେଇଟା ଭାଜିକିନା ରଖ ନଡିଆ ଖରଡା ବୋଲି କୁହନ୍ତି ପୁରା ଦେବାର ନାଇ ମୁ ତାପରେ ସେ ସୁଜି ଆଉ ଯୋଉ ଅଟାର ଜନ୍ତୁଣୀ କୁ ଭଲ ଦେଇଛିି ସେଇଟାକୁ କାକାରା ପାକାରା ଗଢି କି ନା ସେଇଠି ନେଇକିନା ତାପରେ ତେଲ ଛାଣିଦବ ଆଉ ଏଇ କାକରା ଏଟା ଟିକେ ଅଧିକ ସମୟ ରୁହେ ଜଲ୍ଦି ଖରାପ ହୁଏନି ମିଶେଇକି ବନେଇଲେ।
ମାନେ ଅଟା ଆଉ ସୁଜି ଯଦି ମିଶେଇବ ବେଶି ସମୟ ରହେ ସେଇଟା?
ହଁ ମାନେ ଦୁଇ ତିନି ଦିନ ତ ରହେ ସୁଜିରେ ବନେଇଲେ ନା ସାଙ୍ଗେ ସାଙ୍ଗେ ଖରାପ ହେଇଯାଏନି?
ହୁଁ।
ଆପଣ କେବେ ବନେଇଛନ୍ତି?
ହଁ ମୁଁ ଖାଇଚି ନିଜେ କିନ୍ତୁ ବନେଇନି କେବେ ସେଥିପାଇଁ ତାର ପ୍ରସ୍ତୁ ସେତେଟା ଜାଣିିନଥିଲି ତ ପଚାରିଲି କେମିତି କଣ ବନାନ୍ତି?
ଆଉ କେବେ ଗୋଟେ ବନେଇକି ଖାଆନ୍ତୁ ଭଲ ଲାଗେ।
ହଁ ଭଲତ ବ କହିଲେ ଆପଣ ବହୁତ ସୁନ୍ଦର ଭାବରେ ବୁଝେଇଲେ। ଭଲ ଲାଗିଲା ଆଉ
ହୁଁ।
ମାନେ ଆପଣ ଯେତେବେଳେ ବନାନ୍ତି ଏଇଟା ମାନେ କୋଉ ସମୟରେ ବନେଇଲେ ଭଲ ହବ ମାନେ ଏମିତି ବହୁତ ଟାଇମ୍ ଲାଗେ ନା କମ୍ ସମୟରେ ହେଇଯାଏ।
ମାନେ ତାର ଗଢ଼ିବା ଟାଇମ ଟିକେ ଲାଗେ ଏଇଟା। ସମୟ ଲାଗିବ ଜଲ୍ଦି ତ ହେଇପାରିବନି ଏଇଠା। ହଁ ଜନ୍ତୁଳି ହେବା ପାଇଁ ବି ସମୟ ଲାଗିବ ଆଉ ଗଢ଼ିବା ପାଇଁ ଛାଣିବା ପାଇଁ ବହୁତ ସମୟ ଲାଗିବ। ଏମିତି କୋଉ ପୂଜା ପର୍ବରେ ଯା କହିଲେ ଭଲ। ଯେମିତିକି।
ଏସବୁ ଦରକାର ହୁଏ।
ହଁ କାକରା ପିଠା ଟା ପ୍ରଥମେ ଦରକାର ହୁଏ ଆଉ ଯୋଉ ମାଣବସା ଗୁରୁବାର ଏବେ କାକରା ପିଠା ମଣ୍ଡା ପିଠା। ଚକୁଳି ପିଠା ଏଗୁଡାକ ପୂଜା କରାଯାଏନି କି?
ହୁଁ। ଆପଣଙ୍କର ମାନେ ଏ ମାଣବସା ଗୁରୁବାରରେ ତାର ଗୋଟେ ଥାଏ ବୋଧେ ମାନେ ଆ କୁହନ୍ତି ଶେଷ ପାଳିରେ ନା କୋଉ ପାଳିରେ ଗୋଟେ ବହୁତ୍ ପ୍ରକାର ଭୋଗ ଲାଗେ ଠାକୁରଙ୍କ ପାଖରେ।
ଘରେ ତ ସବୁ ପାଳିରେ ଭୋଗ ଲାଗେ ସବୁ ପ୍ରକାର ଭୋଗ। ମାନେ ସବୁ ପ୍ରକାର ପିଠା ବନାଯାଏ। ହଁ ମାନେ କୋଉ ପାଳିରେ ଖିଚିଡି। କୋଉ ପାଳିରେ ଚକୁଳି, ପୁଳି, ମଣ୍ଡା ପିଠା କାକରା ପିଠା। ଚାରିଟା ଆ ମାନେ ଚାରି ଗୁରୁବାରରେ ଅଲଗା ଅଲଗା କରାଯାଏ ଲାଷ୍ଟ ଗୁରୁବାରରେ ଅ ଆଉ ପୁଣି ମାନେ ଅଧିକ କରାଯାଏ।
ମାନେ ଚାରିଟା ପା ଚାରିଟା ପାଳିରେ ଗୋଟେ ଗୋଟେ ପାଳିରେ ଗୋଟେ ଗୋଟେ ମାନେ ଏମିତି ଏମିତି ସବୁ ବନାଯାଏ ନାଇଁ କି? ହୁଁ ହେଲେ ଶେଷ ପାଳିରେ ଅଧିକ ବନାଯାଏ ନା।
ହଁ ଶେଷ ପାଳିରେ ସବୁ ପ୍ରକାର ବନାଯାଏ ଯେମିତି କିି ମଣ୍ଡା ପି ପିଠା କାକରା ପିଠା ଆଉ କାନ୍ଥିି ପିଠା ଆଉ କ୍ଷୀରି ଖେଚୁଡ଼ି ତରକାରୀ ଶାଗ
ହୁଁ।
ଆଉ ବରା ପିଠା ବି ବନାଯାଏ।
ହଁ।
ହଁ ମିଠା ବରା ବହୁତ ପ୍ରକାର ବଣ୍ଟାଯାଏ।
ହଁ ଆଉ ଆପଣଙ୍କୁ ଗଛ ଲଗେଇବାକୁ ଭଲ ଲାଗେ।
ହଁ ମତେ ବହୁତ ଭଲ ଲାଗେ ଗଛ ଲଗେଇବାକୁ। ଆଉ ବେଶୀ ଭଲ ଲାଗେ ତ ଫଳ ତୋଳିବାକୁ ମାନେ ଇଏ ଯୋଉଟା କହିଲା। ହଁ ତୋଳିବାକୁ ହେଲା ମତେ ଗଛ ଲଗେଇବାକୁ ବି ଭଲ ଲାଗେ ଗଛ ଲଗେଇବାକୁ ବି ଭଲ ଲାଗେ ମତେ। ପନିପରିବା, ଲଙ୍କା, ଶାଗ
ହଁ ହଁ ଆପଣଙ୍କୁ ଏଇ ମାଟି ବାସ୍ନା ଭଲ ଲାଗେ ନା?
ହଁ ମାଟିର ବାସା ଫାଷ୍ଟ ଫାଷ୍ଟ ବର୍ଷା ହେଲେ ଯୋଉ ବାସ
ଯୋଉ ବାସ୍ନା ଟା ଭଲ ଲାଗେ ନା ହଁ ଟେଗ ଯେତ କେତେବେଳେ ଗଛ ବି ଲଗୋଉଥିବେ ଦେଖିବେ ମାନେ ଉ ସେ ପାଣି ଦେଲେ ତାର ଯୋଉ ବାସ୍ନା ଟା ଆସିବ କେତେ ଭଲ ଲାଗ। ଆଉ ସନ୍ଧ୍ୟା ବେଳେ ଗଛରେ ପାଣି ଦେଲା ବେଳେ ବି ତାର ଯୋଉ ବାସ ନାଁଟା ଆସେ ଭଲ ଲାଗେ। ଆଉ ଗଛ ମାନେ ଲଗାନ୍ତି ନା ନାଇଁ ଭଲ ତ ଲାଗେ ସେ ଲଗାନ୍ତି ନା।
ଆମ ମାନେ ଶାଶୁ ଘରେ ବହୁତ ପ୍ରକାର ଗଛ ଆଛ ଲଳୋଇନି କେତେ ଲଗେଇଛି ଆ ଆଉ କେତେ
ହୁଁ
ଆପ ଲଗାନ୍ତି ବହୁତ ପ୍ରକାର ଗଛ ଅଛି ଯେମିତି ଆମ ବାଡିରେ ସଜନା ଗ ଛ ଆଉ ଗେଣ୍ଡୁ ଗଛ ଶାଗ ଗଛ ଲଗ ଟଙ୍କା ଧନିଆଁ ପତ୍ର ଆଉ ଉ ଏ ଗୋଲାପ ଗଛ ଲାଗିଛି ଟଗର ଗଛ ଲାଗିଛି। ଆଉ ଯୋଉ ସ୍ଥଳ ପଦ୍ମ ଗୋଟେ ଦେଖନ୍ତି ଜାଣିଛନ୍ତି ଆମ
ହଁ ହଁ ହଁ ଶୁଣିଛି ହଁ ହଁ ଶୁଣିଛି।
ହଁ ସେଇ ଗଛ ବି ଅଛି ଆମର ବହୁତ ବଢିଆ ଫୁଲ ଦେଖ ଖାଲିପୁରା ପଦ୍ମଫୁଲ ଭଳିଆ ହଁ।
ହଁ ଘରେ ଘରେ ହିଁ ତାହେଲେ ସେଇ ହଁ ହଁ ମାନେ ଘରେ ହିଁ ପୂଜା ପାଇଁ ସବୁ ଫୁଲ ବାହାରି ପଡୁଛି।
ହଁ ଫୁଲ ହଁ ଆଉ ଗୋଟେ କୁହନ୍ତି ସେନା ରଙ୍ଗଣୀ ଫୁଲ ବୋଲି ଜାଣିଥିବେ ରେଡ କଲର ର ସେ ଗୋଟେ ଗୁମ୍ଫା ହେଇକି ଫୁଟ ଏଇ ନା?
ହଁ ହଁ ଶୁଣିଚି ଦେଖିଥିବି ଯେ ମୁଁ ଟିକ କେ ନା ଟା କୁ ଭଲ ଭାବରେ ଜାଣି ପାରୁନି।
ଆମର ସେପଟେ ସେଟ ଏଟାକୁ ରଙ୍ଗଣୀ ଫୁଲ ବୋଲି କୁହନ୍ତି ଆଉ ଆଉ କଣ ଲାଗେଛ?
ତାହେଲେ ସଜନା ତ ରଖିଛନ୍ତି ବହୁତ ବଢିଆ ସଜନା ତ ବହୁତ ଭଲ ଲାଗେ ଆଉ।
ହଁ ସଜନା ସାଙ୍ଗତ୍
ହଁ ସଜନା ସଜନା ଗଛର ତ ବହୁତ ଉପକାରିତା ମାନେ ତା ଶାଗ ବି ଭଲ ସଜନା ବି ଭଲ ଦେହ ପାଇଁ। ସଜନା ଛୁଇଁ ଟା ବି ଆମ ଦେହ ପାଇଁ ବହୁତ ଭଲ। ଆପଣ ତାର ସଜନା ଛୁଇଁ ର ଜୁସ୍ କରିକି ବି ପିଉଥିବେ ନା?
ହ
ନା କେବେ ପିଇ ନାହାଁନ୍ତି?
ପିଇନି
କେବେ ପିଇବେ ବହୁତ ଭଲ ଲାଗେ ସେଇଟା।
ହଁଉ ପିଇବା
ତାଙ୍କୁ ଟିକେ ସିଝେଇ ଦେଇକି ତା ଭିତରୁ କାଢିକି ରଖିକିନା ସବୁ ତାକୁ ଗ୍ରାଇଣ୍ଡ କରିକି ପିଇବେ ବହୁତ ଭଲ ଲାଗିବ ଦେହ ପାଇଁ ବହୁତ୍ ଭଲ।
ହୁଁ।
ହଉ ମ୍ୟାଡାମ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା। ହଉ ମାଡ଼ାମ ରହୁଛି।